ମ୍ୟାମ୍ ଶୁଭ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। କଣ କରୁଛନ୍ତି? ହ୍ୟାଲୋ। ହ୍ୟାଲୋ। କଣ କିଛି ଶୁଭୁନି? କଣ?
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହଁ ମ୍ୟାଡ଼ାମ ଶୁଣା ଗଲା କି?
ହଁ ଏବେ ଶୁଣା ଗଲା।
ହଉ କଣ କରହୁଛନ୍ତି ମ୍ୟାମ୍?
ଏ ପିଠା କରୁଛି।
ଓହୋ କି ପିଠା କରୁଛନ୍ତି?
ଏ ବିରି ପିଠା ହବ ଅ ଅ ନଡ଼ିଆ ପିଠା ହବ କ୍ଷୀର ବସା ହେଇଛି।
ଓହୋ, ନଡ଼ିଆ ପିଠା କେମିତି କରିଛନ୍ତି?
ଏ ଫଳ କୋରିଦେଲି ତାପରେ ଚାଉଳ ବତୁରେଇ ଥିଲି ତା ସାଙ୍ଗରେ ଅଳ୍ପ ବିରି ଦେଇକି ଆଉ ସେଇ ଫଳକୁ ମିଶେଇକି ପେସେଇହଲଦେଲି ଗ୍ରାଇଣ୍ଡର ରେ। ପେଷେଇ ଦେଇକି ତାକୁ ତେଲ ଚିନି ଦେଇ ଦେଇକି କଡେଇରେ କରୁଛି ଆଉ।
ଆପଣଙ୍କ ଗାଁ ରେ କଣ ଫେମସ୍ ଗୋଟେ ଖାଇବା କୁହନ୍ତୁ? ମାନେ ପ୍ରସିଦ୍ଧ ଖାଇବା ଗୋଟେ ଆପଣ ଗାଁରେ ଗୋଟେ ପ୍ରସିଦ୍ଧ ଥିବ ନା କଣ ଗୋଟେ ଖାଇବା?
ଆମ ଗାଁରେ କଣ ଫେମସ ଆମ ଗାଁରେ ତ ସବୁ ତ ଆଜିକାଲି ତ ସବୁ ଆଗରୁ ସବୁ ଥିଲା ରଜରେ କି ସବୁ ପିଠା ପୋଡ ପିଠା ଆଉ କାକରା ପିଠା, ସବୁଠୁ ବଡ ପର୍ବ ହଉଛି ଓଡିଶାରେ ରଜ।
ହଁ।
ଆଉ ଆଉ ଆ ଆଜିକାଲି ତ ଆଉ ହଉନି ରଜ ନାହିଁ ଆଉ। ଆଜି କାଲି ଆଉ ରଜ ଅଛି ଆଗ ରଜ ଅଛି। ହ୍ୟାଲୋ।
ନି ହ୍ୟାଲୋ, ମୁଁ କହିଲି ଆମର ଦୋଳି ସବୁ ପଡି ଥିଲା ନିଶୁଣୀ ଦୋଳି ଆଉ ଆମର ଡଙ୍ଗା ଦୋଳି। ଆଉ ଆମର କଣ ଏଇଟା ରାମଦୋଳି। ଆମେ ସବୁ ପୋଡପିଠା ଖାଇଲୁ ମୋ ଝିଅର ଅ ନୂଆ ଡ୍ରେସ ସବୁ କିଣା ହେଇଥିଲା ରଜ ତିନି ଦିନ ବୁଲିଲା ସିଏ? ଦୋଳି ଖେଳିଲା ପାନ ଖାଇଲୁ। ଆମର ବଢିଆ ଲସ୍ ଦିନ ରଜ ବି ବଟା ହେଲା। ଡିଜେ ଭିଜେ ବାଜିିକି। ଗୀତ ନାଚ ବି ହେଇଥିଲା ପୁଚି ଖେଳ। ଓ ହଁ ଆଉ
ଆମ ଗାଁରେ ବି ସେମିତି ଏବ ବର୍ଷ ନୂଆ ଗୋଟେ ମହୋତ୍ସବ କରିଥିଲେ କରିକି ସେଠି ବି ସେ ଖାଇ ପଡିଥିଲା। ଆଉ ଚକିରିୀ ଆଉ ଡଙ୍ଗା ସବୁ ଏମିତି ପଡିଥିଲା। ଆମେ ବି ସବୁ ଯାଇଥିଲୁ ବୁଲିବା ପାଇଁ ମହୋତ୍ସବ ଯାଇଥିଲୁ। ହ୍ୟାଲୋ।
ହଁ ମୁଁ କଇଲି ମ୍ୟାଡାମ ଆପଣଙ୍କ ଗାଁରେ ବର୍ଷା ହଉଛି?
ନାଇଁ ଏବେ ବର୍ଷା ନାହିଁ।
ଓହୋ, ଆଉ ଧାନ ଚାଷ ହେଲାଣି ତଳା ପକ୍କା ହେଲାଣି?
ହଁ ଧାନ ତଳା ତଳି ପଡି ସାରିଲାଣି।
ଓହୋ, ହଁ ଆମର ଦି ଦିନ ହେଣି କାଲି ବର୍ଷା ହେଇଲା ଆଜି ବର୍ଷା ହେଇଥିଲା। ପାଗ ଯୋଉ ଗରମ ଗୁଳିୁ ଗୁଳି ହଉଥିଲା। ଏବେ ଥଣ୍ଡା ମାନେ ଯାହା ହଉ ଟିକେ ଏଁ ଆଶ୍ଵସ୍ତି ମିଳୁଚି ଟିକେ ଥଣ୍ଡା ଲାଗିବାରୁ ବର୍ଷା ଟିକେ ହବାରୁ ଥଣ୍ଡା ଥଣ୍ଡା ଲାଗୁଛିି ଆରାମସେ ମଣିଷ ଟିକେ ଶୋଇପାରୁଛି। ଆଉ
ହଁ ଏବେ ତ ପ୍ରବଳ ଗୁଳୁଗୁଳି ହଉଛି ବର୍ଷା ହେଇକି ବି ପ୍ରବଳ ଗୁଳୁଗୁଳି ହଉଛି। ଏବେ କଣ କରୁଛନ୍ତି? ହ୍ୟାଲୋ। ଏବେ ଆପଣ କଣ କରୁଛନ୍ତି?
ଏଇ ଛାତ ଉପରେ ବସିଛି ଆଉ।
ଛାତ ଉପରେ ବସିଛନ୍ତି।
ହଁ ତାପରେ ଘରକୁ ଗଲେ। ନାଇଁ ରୋଷେଇ ସରିନି ଝିଅକୁ ଟିକେ ପଢଉଥିଲି ତ ଛୋଟ ଝିଅଟିେ ମୋର। ତାପରେ ଏଇନା ଗଲେ ରୋଷେଇ ଆମର ରାତିରେ ରୁଟି ହବ ଆଉ। ଆଉ କଣ ସନ୍ତୁଳା ଫନ୍ତୁଳା ହବ ଆଉ। ସଖାଳେ ଭାତ ଧର ଭାତଟଡାଲି ଭଜା ଭଜା ହେଇଚି। ଥିଲା ଆଉ ପଖାଳ ଭାତ ଖିଆଏଇଥିଲା ଛୁଇଁବାଳୁ ଭଜା। ଆଉ ଗରମ ଭାତ ହେଇଥିଲା ଡାଲି ବଡିଚୁରା ଆମର ତ ଓଡିଆ ଆମେ ଭାରି ବଢିଆ ଆମର ପଖାଳ ହଉଛି ଭାରି ବଢିଆ।
ହଁ। ଆମର ବି ପଖାଳ ହୁଏ ହେ ଛୁଆ ଗୋଟେ ଟାଇମ ପଖାଳ ଖାଇବେ। ଦି ଟାଇମ୍ ଖାଇବେନି। ସଖାଳେ ପଖାଳ ଭଜା ଭଜି ହେଇଥିଲା ପୋଟଳ ଝୁଡ଼ଙ୍ଗ ଆଳୁ ଭଜା ଶାଗ ଭଜା। ସାଲାଡ ହେଇଥିଲା ଆମ୍ବ। ସକାଳେ ସବୁ ହେଇଥିଲେ। ଆଉ ଗାଧୁଆଳେ ଗରମ ପାଇଁ ତରକାରୀ ସବୁ ପରିବା ପତ୍ର ପକେଇକି ଜାଇ ପକେଇକି ତରକାରୀ କରିଥିଲି ଆଉ। ଆଉ ଆପଣ ଚାରିଟା ବେଳେ କଣ ଖାଇଥିଲେ? ହ୍ୟାଲୋ। ହ୍ୟାଲୋ। ଆପଣ କଲ୍ରେ ଅଛନ୍ତି? ହ୍ୟାଲୋ। ହ୍ୟାଲୋ ଆପଣଙ୍କୁ ଶୁଭୁଛି? ହ୍ୟାଲୋ। ହ୍ୟାଲୋ।